ହ୍ୟାଲୋ। କଣ କରୁଚନ୍ତି ଦିଦି?
ହ୍ୟାଲୋ।
ହ୍ୟାଲୋ।
ହଁ ମୋ କଥା ସୁବୁଚି। ହଁ ହଁ ହଁ ରାଧେ ରାଧେ।
ରାଧେ ରାଧେ।
କଣ ଏଇ ସନ୍ଧ୍ୟା ଦେଇକି କଣ ଏଇଠି କେ କଣ ବର୍ଷା ପାଗରେ ସନ୍ଧ୍ୟା ଦେଇକି ତ ଆସିଲି ଏବେ। କଣ ଟିକେ ଖାଇବା ତିଆରି କରିବା ଆଉ।
ଓ ଆଉ ଝିଅ କଣ କରୁଚି?
ହଁ ସେଇ ଆମେ ସେଇନା କଣ ଟିକେ କରିବୁ ସେଇଥିପାଇଁ ଦି ଭଉଣି ଅହଁ।
ହଁ ଆଉ ତମର ଆଜି ରୋଷେଇ କଣ ହେଇଥିଲା?
ରୁଷେଇ ଆଜି ହେଇଥିଲା ମାଛ ତରକାରୀ କଦଳୀ ଭର୍ତ
ହଁ।
ଏବେ ବି ଯାଉଛି କରିବି ହଁ ଭଲ ସବୁ। ଏବେ ଯାଉଚି କରିବି ଗୋଟେ ନୂଆ ଆଇଟମ୍ ଦେଖିଆ କଣ ହଉଚି। ହୁ ଜଣେ ଦିଦି କହିଥିଲେ କରିବା ପାଇଁ ମୁଁ କହିଲି ଜଣେ ଦିଦି କହିଥିଲେ ଯୋଉ ଗୋଟା ବାଇଗଣ ଯୋଉ ଆସୁନାହିଁ
ହଁ।
ସେଇଟାକୁ ଯୋଉ ଛାଣିବା ପାଇଁ। ଦେଖିଆ କଣ
ତମେ କଣ ୟୁଟ୍ୟୁବରେ୍ ବ୍ଲଗ ଫ୍ଲଗ କରୁଛ କି?
ନାଇଁ ନାଇଁ। ସେଇ ଦିଦି ଜଣେ କହିଥିଲା ସିଏ କରନ୍ତି କି କଣ ନାଇଁ ନାଇଁ ସେ ଦିଦି ଜଣେ କହିଥିଲେ ମତେ।
ଅହ।
କେବେ କରିକି ଖାଇଛ କି ତମେ?
ନାଇଁ ନାଇଁ ମୁଁ ଖାଇନି ଗୋଟାେ ମଶଲା ଦେଇକି ଭାଜିବ?
ନାଇଁ ନାଇଁ ସେଟା ତ ଛାଡ ଗୋଟା ସେ ନାଇଁ ନାଇଁ ସେଟା ନାଇଁ ହି।
ଆଉ?
ସେଟା ଭଜା ହବ ମୁଁ ଯୋଉ ଛାଣିବି ଆକ୍ଚୁଆଲି। ଯେମିତି ଆମର ଆଳୁଚପ ହୁଏନି ହିଁ ହଁ। ଯେମିତି ଆଳୁ ଚପ୍ ହୁଏନି ସେମିତି ମାନେ କହନି, ହଁ ଏଇ ଯୋଉ ବାଇଗଣ ତ ବଡ ବଡ ଆସିଛି ନା। କିନ୍ତୁ ଏ ଇଆ ପାଇଁ ମୋତେ ଛୋ ଛୋଟ ବାଇ, ଗୋଟେ ଯୋଉ ଗ୍ରୀନ୍ କଲର୍ ବାଇଗଣ ଯୋଉ ଆସେନି ଛୋଟ ଛୋଟ ଟା। ସେଇଟାକୁ ଏ ହଁ ହଁ, ହଁ ସେଇଟାକୁ ଏକ୍ଚୁଲି ଟିକେ ଫାଳ କରିକି କାରଣ ବାଇଗଣ ବହୁତ ପୋ-ପୋକ ଆସେ ନା। ଆଗର ସେଇଟାକୁ ଦେଖିଦବ ଯେ ପୋକ ଅଛି କି ନାଇଁ ବାଇଗଣ ଟିକେ ହଁ ବାଇଗଣକୁ ସେଇଟା ସେଇଥିପାଇଁ ଟିକେ ଅ- ଅଳ୍ପ ଟିକେ ପି-ଯୋଉ କାଟିକି ଟିକେ ଦେଖିବ ଯେ ପୋକ ଅଛି କି ନାଇଁ। କରିକି ତାକୁ ପ୍ରଥମେ କଣ କରିବନି ଏ ଯୋଉ ନର୍ମାଲ ପାଣିରେ ଟିକେ ଲୁଣ ଦେଇକି ତାକୁ ସି ସିଝେଇବ ଅଳ୍ପ ହାଲ କା ସିଝେଇବ ବେଶି ସିଜେଇବନି ନନେ ସେ ଭର୍ତ୍ତା ହେଇଯିବ। ହାଲ କା ସିଝେଇବ, ସିଝି ସାଇଲା ପରେ ସେ ଯୋଉ ଫାଳ କରିଥିବ ତା ଭିତରୁ ସବୁ ମଞ୍ଜ ଜି ଗୁଡାକ ଏକ୍ଚୁଲି ବାହାର କରିଦବ। ମାନେ ସେ ଯୋଉ ଆଳୁ ଯୋଉ ପୁରଟା ଦେଇ
ଟେଷ୍ଟ କରିବା।
ଦବ ନା, ଶୁଣ କହୁଛି। ସେଇଟା ହେଲା ପା ମଞ୍ଜି ଗୁଡାକୁ ବାହାର କରି ତାକୁ ପୁରା ଫମ୍ପ ମାନେ ପୁରା ଫମ୍ପା କରିଦବ ହେଲା, ଆଉ ତା ଭିତରେ ମାନେ ପୋର ଦବା ପାଇଁ ଏ ଯୋଉ ସୋରିଷ ତେଲ କ- ଶୁଖିଲା ଲଙ୍କା ଫୁଟଣ ଫୁଟଣ ନୁହେଁ ଏଇ ଯେ ଆମର ସୁରିଷ ଆସୁଛି, ସୁରିଷ
ହଁ, ହଁ।
ଏ ଯୋଉ ରସୁଣ ରସୁଣ ଛେଚା ଟା। ରସୁଣ ଛେଚା ଦବ ଭୃଷୁଙ୍ଗା ପତ୍ର ଦବ। ଆଉ ଆଳୁ ଦବ ଆଉ ସେଇ ଯୋଉ ବାଇଗଣର ଯୋଉ ମଞ୍ଜି ଟା ଯୋଉ ବାହାର କରିନଥିବ। ସେଇଟାକୁ ପକେଇକି କଷିଦବ, କଷି ଦେଇକି ପୋର ତିଆରି କରିବ। ସେଇ ପୁରକୁ ସେଇ ବାଇଗଣ ଭିତରେ ପୂରେଇକି। ତାପରେ ତାକୁ ଯୋଉ ଆମର ବେସନ ଥିବ। ବେସନ କୁ ଟିକେ ଏ ଯୋଉ ମାନେ ତା ଇଏ ଅନୁସାରେ ବେଶୀ ପାଣିଆ କରିବନି କି ବେଶୀ କାଠୁଆ କରିବନି ମିଡିୟମ୍ ସାଇଜ ରେ ରଖିକି। ଏ ବାଇଗଣକୁ ଭର୍ତ୍ତି ପୁ-ଇଏ କରିକି ଡୁବେଇକି ତାକୁ ତ ଛାଣିବ ଆଉ।
ଆଉ ଯେମିତି ଆଳୁ ଚପ୍ ଯେମିତି ଆମର ଛ ହଁ ଯେମିତି ଆଳୁ ଚପ୍ ଛଣାାଯାଏ ସେମିତି ଛାଣିବ। ତୋମେ ଯୋଉ କହୁଚ ସିଏ ତ ଛାଡ ମସ ସଲା ଦେଇକି ଗୋଟା ସେଟା ଭଜାଯାଏ, ମୁଁ ଏଇଟା ଛାଣିବି। ମାନେ ତା ଭିତରେ ଆଳୁ ବି ରହିବ ନା, ହଁ, ହୁଁ।
ତୋମେ ଏଟା ନୂଆ ପ୍ରକାର ଆଇଟମ୍ ଗୋଟେ ମୋତେ କହିଲ।
ହଁ, ହଁ ମୁଁ ଏଟା, ମୁଁ ବି ଥରେ ଜାଣିିନଥିଲି ମୋତେ ସେ ଦିଦି ଜଣେ କହିଲେ, ମୁଁ ଆଜି ଦେଖା ଏଇ ଯେ ବର୍ଷା ପାଗ ଦେଇଛି ନା। ଆଜି ଦେଖିଆ ଟିକେ ଟ୍ରାଏ କରିବି କଣ ହଉଛି କେମିତି କଣ ହଉଛି। ମୁଁ କରିସାରେ, ଯଦି ଭଲ ଲାଗିଲା ତୋମେ ଥରେ ଟ୍ରାଏ କରିବ ଆଉ, ମୁଁ କହିବି ତୋମକୁ ତୋମେ ଥରେ ଟ୍ରାଏ କରିବ ଆଉ।
ମୁଁ ଥରେ କଣ କରିଥିଲି କୁହନି ଏଇ ଯୋଉ ଇଏରେ ନୁହଁ ସୁଜି ଆ ଆଉ ସପୁରୀ ରେ ଗୋଟେ ମାନେ ମାନେ ଗୋଟେ ହାଲୁଆ ଟେ ହେଲା। ଚି ସପୁରୀ କି ଫାଷ୍ଟ କଣ କରିଥିଲି କୁହନି? ଗ୍ରାଇଣ୍ଡିଙ୍ଗ କରିଦେଇଥିଲି ହେଲା ଗ୍ରାଇଣ୍ଡିଙ୍ଗ ମୁଁ ନୂଆ ଓ ମୋତେ ଆସିନି ହେଲା ମୋ ମାମା କହିଲା ଜମା କରନା ଭଲ ଲାଗିବ
ହୁଁ।
ତାକୁ ସପୁରୀ କି ଗ୍ରାଇଣ୍ଡିଙ୍ଗି କରିଦେଇଚି, ତାକୁ ଗ୍ରାଇଣ୍ଡିଙ୍ଗ କରି ରଖିଦେଇ
ହୁଁ।
କଣ ଫୁଟିଲା ହେଲା ସପୁରା ପକେଇଦେଲି ଯେମିତି ତାପରେ ଚିନି ଦେଇଦେଲି। ଚିନି ତାପରେ କାଜୁ କିସମିସ୍ ପକେଇଦେଲି କାଜୁ କିସମିସ ଟା ଆଗେ ଭାଜିିକୁ ରଖିଦେଲି। ପକେଇଦେଲି ହେଲା ତାପରେ ସପୁରି ଟା କଣ ଖଟା ଲାଗେ ନା ହେଲା ଖଟା ଲାଗେ। ସେଠୁ ଏମତି ଖଟା ମାନେ ଖଟା ଲାଗିଲା ଭଲ ଲାଗୁଥିଲା ହେଲା। ସେଠୁ ମୋ ମାମା କହିଲା ତତେ ତ କେବେ ରୋଷେଇ ଆସେ ନା। ତୁ ମାନେ ଆଜି କରିଛୁ ଭଲ ଲାଗୁଚି ହେଲା। କଲା କହିଲା ସବୁଦିନ ଏଥର କରିବୁ। ମୁଁ କହିଲି ସବୁ ଦିନ କିଏ କରିବ ଦିନେ କରିଦେଲିବୋଲି କଣ ଡେଲି କରିବି ନା କଣ।
ହୁଁ, ହୁଁ।
ମାନେ ଏମତି ଟାରେ ସପୁୁରିକି ଫାଷ୍ଟ ସୁଜିକି ମାନେ ଯେମତି ଗରମ କରନ୍ତି ନି ଯେମିତି ପାଣି ରେ ପକେଇକି ମାନେ ଭାଜି ଦେଇକି ପକେଇକି ଫାଷ୍ଟେ ପାଣିରେ ପକେଇ ଦବ ହେଲା ମାନେ ହାଲକା
ରହିବ ତ
ମୁଁ କହିଦେଲି ତାପରେ ସେଇଟା ସୁଜି ଟା ଫୁଟୁ ଫୁଟୁ ତାର ସପୁରି ଟାରେ ପକେଇଦେବି ମାନେ ସପୁରି ଫାଷ୍ଟକଣ ଦେବି କୁହନି।
ସପୁରଟାକୁ ଗ୍ରାଇଡିଙ୍ଗ କରିକି ତ ନା ଏମିତି କଣ?
ହଁ ଗ୍ରାଇଣ୍ଡିଙ୍ଗ କରିକି ଫାଷ୍ଟେ ତେଲରେ ତାକୁ ଇଏ କରିଦେଇଥିବେ ସପୁରି ତାକୁ ମାନେ ମେଲଟ କରିଦେଇଥିବି ମାନେ ଶୁଖସୁଖିଆ କରିଦେଇଥିବି ହେଲା ତାପରେ ତାକୁ ରଖିଦେଇକରି କି ରଖି ସାରିଲା ପରେ ଯେତେ ବେଳେ ସୁଜି ଟା ଫୁଟିିବ ସେତେବେଳେ ସପୁଟାକୁ ପକେଇଦିଏ। ତାପରେ ସେ ଟିକେ ଫୁଟି ସାରିଲା ପରେ ସେଟା ଭଲ ଲାଗେ। ତ ଚିନି ଫିନି ଦେଇଦେବ କାଜୁ କିସମିସ ପକେଇଦବ ଭଲ ଲାଗିବ।
ସେଟା ମାନେ ସପୁରି ସୁଜି ହାଲୁଆ ହେଇଗଲା ଆଉ।
ହଁ ସେଇଟା ମୁଁ ଥରେ ମୁଁ ଏମିତି ୟୁଟ୍ୟୁବରେ ମାରୁଥିଲି ୟୁଟ୍ୟୁବ ମାରି ତାପରେ ଆମର ସେଦିନ ସପୁରୀ ଆସିଥିଲା ହେଲା ମୁଁ ଦେଖିବା ସପୁରୀରେ କଣ ହଉଛି ତାପରେ ଦେଖ ଦେଖିଲା ବେଳକୁ ସେଇଟା ହେଲା ସେଇଟାକୁ କରିଦେଲିି ସେଟା କୁ କରିଦେଲି କେମିତି
ହୁଁ, ହୁଁ। ହଁ, ମୁଁ ତାଙ୍କର ଦେଖିଆ ଟ୍ରାଏ କରିବି ଆଉ ହଁ, ହଁ, ମୁଁ ବି ଥରେ ସେମତି ଟ୍ରାଏ କରିବି ଆଉ।
ଆଜି ତମ ଦାଦା କଣ ରୋଷେଇ ହବ ଖାଲି ବାଇଗଣ ଭରତା।
ନା ସେଟା ତ ଏବେ କରିକି ଖାଇବୁ ଭାବୁଛି ଯାଉଛି ଯୋଉ ଗୋଟେ ଯୋଉ ଏଥିରେ ପଖାଳ ଭାତ ରହିଯାଇଚି। ସବୁ ଏଇନା ଯୋଉ ବର୍ଷା ଯୋଉ ହଉଛି ପଖାଳ ଆଉ ଖାଇ ହଉନାହିଁ ନା ସେଇଥି ନାଇଁ ଯାଉଛି ଯୋଉ ଗୋଟେ ଯୋଉ ହୁଏ ଜାଣିଛ ସେପଟ ଖାଉ ସେ କଥା ଜାଣିନି ଆମର ତୋରାଣୀ କାଞ୍ଜି ଟିକେ ଅଧିକା ଖାଆନ୍ତି ଲୋକ ନା ଆମ ଘରେ ଖାଆନ୍ତି କାହା କଥା କହିପାରିବି ନି ଆମ ଘରେ ତୁରାଣୀ କାଞ୍ଜି ଗୋଟେ ହୁଏ ତୁରାଣୀ କାଞ୍ଜି।
ସେଟା କଣ ମୁଁ ଜାଣିନି।
ସେଇଟା ଯାଉଚି କରିବି ଜାଣିନାହାନ୍ତି ସେଇଟା ଖାଇବ। କହିବେ ଏବେ ହଁ କେମିତି କଣ ହଉଛି ମୁଁ କହିବି ସେଟା ଘରେ କରିକି ଖାଇବ ବହୁତ ଭଲ ଲାଗିବ ହଁ। ସେଟା ଯୋଉ ସେ ଯୋଉ କଉ ଇଏରେ ଯୋଉ ତୋରାଣି ଆସୁନାହିଁ ଆମ ଭାତରେ ଯୋଉ?
ହୁଁ, ହୁଁ।
ମାତ୍ର ପଖାଳା ପରେ ତୋରାଣି କଣ ଆମେ ନର୍ମାଲି ଫୋପାଡ଼ି ଦଉଚେ ନା। ସେଇ ତୋରାଣି ରେ ତମର ଯେତିକି କ ଦରକାର ସେଇ ହିସାବରେ ତମେ କରିବ ତୋରାଣୀ ଆଉ ଟିକେ ସେଥିରେ ପ ପକେଇବା ପାଇଁ ଆମ ଯେଉଁ ଅରୁଆ ଚାଉଳ ଯୋଉ ଆସିଛି ଖୁଦ ଟାଇପି ର ମାନେ ଅରୁଆଠାରୁ ଆହୁରି ଛୋଟ ଛୋଟ ଚାଉଳ ଯୋଉ ଖୁଦ ଚାଉଳ ସେଇଟାକୁ ଟିକେ ଏ ଯୋଉ ବାଟି ଆଣିଥିବ। ସେଇ ବାଟି ଆଣିକି ସେଇ ତୋରାଣି ସେଇ ଚାଉଳ ଆଉ ଅଳ୍ପ ପାଣି। କାରଣ ତୁରଣଟା ଖଟା ତୁରାଣ ଯେହେତୁ ଖଟା ଟିକେ ଲାଗିବ ନା ସେଇ ହିସାବରେ ତାକୁ ପାଣି ଦେଇକିି। ଏଇ ଯୋଉ ହଳଦୀ ଲୁଣ ଦେଇକି ତାକୁ ଫୁଟେଇବ ଫୁଟେଇ ସାରିଲା ପରେ ତମର ଯାହା ପରିବା ପରିବା ମାନେ କଣ ପଡ଼ିବ ସେଥିରେ ଗୋଟେ ଯଉ ସାରୁ ପକେଇଲେ ଭଲ ଲାଗେ।
ହଁ।
ପୋଇନାଡ଼ି ଆଉ ମୂଳା ସିଝିଲେ ମୂଳା ପଡ଼ିବ ତ ପୁରା ବେ ବେଷ୍ଟ। ତୋରାଣୀ କାଞ୍ଜିର ମୂଳାଟା ପୁରା ବେଷ୍ଟ ଆଉ ବାଇଗଣ ଏତିକି ପକେଇଲା ପରେ ତାକୁ ସିଝେଇବ ସିଟି ଦେଇକି ନହେଲେ ତମେ ନର୍ମାଲି ସିଝେଇଲେ ସିଝେଇବ ସିଏ ସିଝି ସାରିଲା ପରେ ଭେଣ୍ଡି ପକେଇବ ଭେଣ୍ଡିଟା ଯେହେତୁ ନରମଟା ନା ସେଟା ପ୍ରଥମରୁ ପକେଇଦେଲେ ସେ କଣ ନା ଭେଣ୍ଡିଟା ପୁରା ହଁ ମେଲଟ ହେଇଯିବ ସେ ପୁରା ନାଳୁ ହଁ ନାଳୁଆ ନାଳୁଆ ହେଇଯିବ ନା ଭେଣ୍ଡିଟା ସବୁ ପରିବା ସିଝି ସାରିଲା ପରେ। ତାକୁ ଭେ ଭେଣ୍ଡି ପକେଇକି ଖାଲି ଯୋଉ କୁକର ସେ ଯୋଉ ଢାଙ୍କୁଣିଟା ଦେଇଦବ, ଆଉ ସିଟି ଫିଟି କିଛି ଦରକାର ନାହିଁ। ସିଟି ଦେଲେ ସିଏ ପୁରା ମେଲଟ ହେଇଯିବ। ତାପରେ ତାର ଛୁଙ୍କ ଦବା ପାଇଁ ଆମର ଯୋଉ ତେଲ ପଞ୍ଚ ଫୁଟଣ, ଶୁଖିଲା ଲଙ୍କା।
ନେଇକି ଆଉଛି ହାଁ ଉଁ, ହୁଁ।
ତାକୁ ପୁଣି ଯୋଉ ଛୁଙ୍କ ଦବା ପାଇଁ ଯୋଉ ତେଲ ପଞ୍ଚଫୁଟଣ, ଶୁଖିଲା ଲଙ୍କା ଆଉ କଡ଼ିପତ୍ର। କଡିପତ୍ର ଆଉ ଜଷ୍ଟ ଏ ଯୋଉ ଭୁସଙ୍ଗା ପତ୍ର। ନାଇଁ ନାଇଁ କଡିପତ୍ର ମାନେ ଭୃସଙ୍ଗା ପତ୍ର ଯୋଉ କହୁଛ।
ଓହ ଯୋଉ ଭେସଙ୍ଗା ପତ୍ର। ଆମର ଏପଟେ ଭେଶୁଙ୍ଗା। ସେ ଭୂଷଙ୍କ ସମାନ, ହଁ।
ତମର ଯଦି ଖଟା ଯଦି ଦରକାର ଟମାଟ ବି ପକେଇ ପାରିବ। ଯେହେତୁ ଆମର ତୋରାଣି ଟା ଟିକେ ଖଟା ଥାଏ ନା। ସେଇପାଇଁ ମୁଁ ପକେଇବିନି ଯୋଉ କଣ ଟମାଟୋ ପକେଇବିନି ବା ସେ ଟିକି ପକେଇ ସାରିଲା ଛୁଙ୍କ ଦେଇ ସାରିଲା ପରେ ସେଇ ଯେଉଁ ଛୁଙ୍କ ଇଏ କରି ରଖିଥିବ ତାକୁ ସେ କୁ ଢାଲିଦେଲା। ପୁରା ହେଇଗଲା ତ ଖାଲି ଗୋଟେ ଫୁଟା କି ଦି ଫୁଟା ଦେଲା ପରେ ହେଇଗଲା ତୋରାଣୀ କାଞ୍ଜି ଆଉ
ଓହୋ ଭଲ ଲାଗୁଥିବ ତ
ହଁ ବହୁତ ଭଲ ଲାଗେ।
ଅହ।
ସେଇଟା ଭାବୁଛି କରି କରିିବି ଯାଉଛି କାରଣ ଆଜି ବର୍ଷା ପାଗଟାଏ ଅଛି।
ଭଲ ଲାଗିବ ଆଜି ମାନେ ବର୍ଷା ପାଗରେ ଆମ ଏ ଏପଟେ କଣ କରନ୍ତି କୁହନି ଆମ ଏପଟେ ବର୍ ବର୍ଷା ପାଗରେ ପିଆଜି ଛାଣି ଦିଅନ୍ତି ହେଲା ପିଆଜି ଛାଣି ଦେବେ ପିଆଜି ତାପରେ ପକୁଡ଼ି। କଳା କଳା ଏମିତି ଛାଣିଦେବେ ଛାଣିଦେବେ ଖାଇବେ ଆମ ଏପଟେ ଲାଇନ ରେ।
ହଁ।
ଆ ଆମର ତ ସେ ମାନେ ଏମିତି କି ତେଲ ମେଲ ବି ଖାଇବାକୁ ଭଲ ଲାଗେନି ତେଲ ମାନେ ଖାଇଲି ମାନେ ମାନେ ମୁଁ ତ ଏତେ ଖାଏନା ମୋ ମାମା ବି ଖାଏନି। ତେଲ ଫେଲ ଖାଇଲେ କଣ କ ବାନ୍ତି ହବ ତାପରେ ଗ୍ୟାସ୍ ହେଇଯିବ କାରଣ ମୋ ମାମାର ଦେହ ଭଲ ହେଇନଥିଲା ସେ ଏତେ ତେଲ ମସଲା ଖାଉ
ଅହ ହଁ ତେଲ ମସଲା ବି ଆଜି ଏବେ ହୁଁ ହୁଁ ମୁଁ ବି ଏତେ ତେଲ ମସଲା ଆମ ଘରେ ବି ଏତେ ଖାଆନ୍ତି ତୁ ବର୍ଷ ବର୍ଷା ପାଗ ଦେଇଛି ସେଇଥିପାଇଁ କହିଲି ଟିକେ ଛଣାଛଣି ଟିକେ କରଦବା ଆଉ ସେଇ ନର୍ମାଲ ଟିକେ କାଞ୍ଜି କରିଦେଲେ ଖାଇଦବା ଆଉ ସ ଦି ପରେ ଯେହେତୁ ଟିକେ ତେଲ ଜିନିଷ ହେଇଯାଇଥିଲା ମାଛ ଟା।
ହାଲୋ।
ହଁ ସେଇଥିପାଇଁ ଆଉ ଏତେ ତେଲ ଇଏ କରାହଲାନି ଆଉ।
ପୁଅ ଝିଅ କଁ କରୁଛନ୍ତି?
ଘରେ ମା ଭଉଣୀ ଅଛନ୍ତି ଆଉ। ତମର ଆଜି ରାତିରେ କଣ ରୋଷୋଇ?
ଆମର ଆଜି ରୁଟି ଆଉ ତରକାରୀ ପିଠଉ ବି ଅଛି, ତାହେଲେ ପିଠା ପିଠା ଚକୁଳି ପିଠା
ଅହ।
ଆଉ ପନିର ତରକାରୀ ପନିର କି
ଚକୁଳି ତ ପୁରା ହୁଁ। କିଏ ରୋଷେଇ କରିଏ ତମେ କରିବ ନା
ପନିର ତରକାରୀ ହବ।
ହୁଁ ହୁଁ ଚକୁଳି ପିଠା ତ ଖାଇବା ପାଇଁ ବହୁତ ଭଲ ଲାଗେ। ମୁଏଇ କାଲି ପରଦିନ ବୋଧେ ଚକୁଳି ପିଠା ଖାଇଥିଲି। ବହୁତ ଭଲ ଲାଗେ, ଚକୁଳି ତରକା ଚକୁଳି ପିଠା ସହିତ ମଟର ତରକାରୀ। ସେ ତ ପୁରା ଜମିଲା ଆଉ। ରାତିରେ ତାହେଲେ ଚକୁଳି, ହଁ ମୁଁ କହିଲ ରାତିରେ ତାହେଲେ ଚ ମୁଁ କହିଲି ରାତିରେ ତାନେ କଣ ଚକୁଳି ଅହୋ ଚକୁ କୁଳି ସହିତ ପନିର ତରକାର ନା।
ହଁ।
ପନିର ନର୍ମାଲ ଯେମିତି ହୁଏ ସେମିତି କରିବ ନା ଆଉ
ନାଇଁ ସେମିତି ଏମତି ହୁଏ ସେମତି ଆ।
ଓହୋ ହୁଁ, ଭଲ ଆଉ ଖାଇଦିଅ ଗରମ ଗରମ ଚ କୁଳିକି ପନିର ତରକାରୀ ବହୁତ ଭଲ ବର୍ଷା ପାଗଟି ଯେତିକି ଗରମ ଖାଇବ ସେତେ ଭଲ କାରଣ ଥଣ୍ଡା ଥଣ୍ଡା ଲାଗୁଥିବ ଗରମ ଯେତେ ବଡିକି ଯିବ ସେତେ ଭଲ।
ହଉ ତମେ ଯାଅ କଣ କର ମୁଁ ପଛରେ କଲ୍ କରିବି ଆ।
ହଉ ଠିକ୍ ଅଛି ଆଉ କେତେବେଳେ କଲ୍ କରିବ ଆଉ ଆଉ ମୁଁ ଯୋଉ ରେସିପି ଟା କରିବି ସେଇଟା ବନେଇବ ହେଲା।
ହଉ ହଉ ହଉ ରଖୁଛି ହଉ।